ହ୍ୟାଲୋ।
ହ୍ୟାଲୋ।
ଆଜ୍ଞା କଣ କରୁଛନ୍ତି?
ଏଇ ଖାଇକି ବସିଥିଲି ଆଉ ତମେ କଣ କରୁଛ?
ନାଇ ମୁଁ ବି ଏ ଖାଇକି ବସିଛି।
ଆଉ ଆଜି କଣ ସବୁ ରୋଷେଇ ହେଇଥିଲା?
ଆଜି ରୋଷେଇ ଡାଲ୍ମା, ଆମ୍ବ ଆଉ ଶାଗ ଭଜା, ଭାତ।
ଓ ହୋ। ଆଉ ତମର ସେପଟେ କଣ ଖରା ଦିନେ ପଖାଳ ଖାଅ ପଖାଳ- ପଖାଳ ହେଇନି କି ଆଜି?
ହଁ ଆଜି ପଖାଳ ହେଇନି କାଲି କରିବା ପଖାଳ ଆଉ ହଉଚି ମଝିରେ ମଝିରେ ପ ଖାଳ ହଉଚି ଆଉ।
ଓହୋ ଆଉ ଆମ୍ବ କଣ କିଣିକି ଆଣିଥିଲ ନା ବାଡିରୁ?
ନାଇଁ କିଣିକି ନାଇଁ ବାଡିର ଆମ୍ବ।
ଓହୋ। ଆଉ ଡାଲ୍ମା -ଡାଲ୍ମା ଶାଗ କଣ ଶାଗ ବାଡିରୁ ନା କିଣିକି ଆଣିଥିଲ?
ଶାଗ କିଣିକି ଆଣିଥିଲୁ ଡାଲ୍ମା ପା-ପରିବା ପତ୍ର ସବୁ କିଣିକି ଆଣିଥିଲୁ ଆଉ।
ଓହୋ ଆଉ ତମକୁ ତ ଏତେ ସବୁ ଭଲ ସବୁ ବନେଇ ଆସେ ତମେ ଡାଲ୍ମା କଣ ସେମିତି ସାଧାରେ ଇଏ କରିକି କରନା ଆମ ଭଳି ଆଗ ଛୁଙ୍କ ଦେଇକି ପୁରା ଡାଲ୍ମା କରନା କେମିତି କଣ ଡାଲ୍ମା ବନା ମତେ ଟିକେ କହିଲ? ହ
ଆଗେ ତ ପରିବା ସବୁ କାଟିଦେବେ ଯାହା ଯାହା ଡାଲ୍ମା ରେ ପଡିବା କଥା। କାଟ୍-ପରିବା କାଟିକି ପକେଇବା କଥା ପକେଇକି ଡାଲି ପକେଇକି ସିଜେଇ ଆଣିବେ। ତାପରେ ପୁ- ପିଆଜ, ରସୁଣ ଅଦା ଦେଇକି ଛୁଙ୍କ କରିଦେବେ
ହେଇଗଲା ଡାଲ୍ମା ତ ଆଉ।
ଆଉ ତମେ ସେଇ ଯଉ ଜିରା ଲଙ୍କାଗୁଣ୍ଡ ପକାଅନି କି?
ହଁ ଜିରା ଲଙ୍କାଗୁଣ୍ଡ ଯେମିତି ଫୁଟଣ ହୁଏ ସେମିତି ଫୁଟଣ କରିକି ପକେଇବେ ଆଉ‌।
ଓହୋ ନା ଆମର କଣ କୁହନ୍ତି ମୋ ଶାଶୁ କୁହନ୍ତି ମତେ ମନେ ଅଛି‌। ଜିରା ଲଙ୍କାଗୁଣ୍ଡ ଆଗୁରୁ କରିକି ଆମେ ବୋତଲ ରେ ରଖୁ। ଶୁ-ଶାଶୁ କୁହନ୍ତି ସବୁ ଫୁଟଣ ଫୁଟଣ ହେଲା ପରେ ତାକୁ କଢେଇରୁୁ ବାହାର କରିଦବୁ ତଳେ ରଖିବୁ ତାପରେ ଜିରା ଲଙ୍କ୍ କା ଗୁଣ୍ଡ ପକେଇବୁ ପକେଇଲେ ଯାଇ ସେ ଡାଲ୍ମାର ସ୍ଵାଦ ରୁହେ। ତ ମୁଁ ସବୁବେଳେ ମୁଁ ସେବଠୁ ଶିଖିଚି ସତରେ ଏଇ -ଏଇ ଜିନିଷଟା ଅଛି ଯେ ତମେ ଚୁଲି ଉପରେ ପକେଇ ହୁଏନି କିନ୍ତୁ ତୁମେ ଦେଖିବ କେବେ କରିବା ପରେ ଚୁଲିରୁ ବାହାରକୁ ତଳକୁ ଉଠେଇ ଦେଇକି ତୁମେ କରିବ ଦେଖିବ ବଢିଆ ତା ସେଇଠି ପକେଇବ ଟେଷ୍ଟ ଟା ଦେଖିବ ଗୋଟେ ଅଲଗା ପ୍ର ଡାଲ୍ମା। କେବେ କରିକି ଦେଖିବ ଆଉ ମୋର ତ ଆମର ସେଇଠି ଡାଲମା ହେଇଥାଏ କିନ୍ତୁ ମୋ ହଜବେଣ୍ଟ୍ ଙ୍କର ଆମ ଘରେ ଟିକେ ଅଭ୍ୟାସ୍ ସେଇଠି ପୁଣି ରସୁଣ ଏଇ ଲୁଣ ଲଙ୍କା ସବୁ ଚକଟି ହେଲେ ତ ଅରୁଆ ଭାତ ଡାଲ୍ମା ବଢିଆ ଆଉ। ଆଉ ତମର ସବୁ ସେଠି ସ୍ପେଶିଆଲ୍ ତମର କଣ ଖାଇବା ପିଇବା କଣ ଭଲ ବନା ହଏ?
ଆମର ସ୍ପେଆଲେ ହେଲା ପଖାଳ ଆଉ ବାଇଗଣ ଆଳୁ ଚକଟା।
ଓ- ହୋ -ହୋ। ଆଉ ତମେ ସେ ଯଉ ଚିଙ୍ଗୁଡି ରେ କଣ ସବୁ ରେସିପି ଜାଣିଚ ମତେ ଟିକେ କହିଲ?
ଚୁଙ୍ଗୁଡିରେ ଚୁଙ୍ଗୁଡି ନଡିଆ କାରି ଜାଣିଚି ଚୁଙ୍ଗୁଡି ଭଜା ଜାଣି
ଯଉ ଚୁଙ୍ଗୁଡି ନଡିଆ କରି ମାନେ ସେଟା କେମିତି କଣ ନଡିଆ ପଡେ ନା କଣ?
ନଡିଆ ର ରସ କୁ ଗ୍ରାଇଣ୍ଡିଙ୍ଗ୍ କରିକି ନଡିଆକୁ ନଡିଆ ର ରସ କାଢିକି ପକାଏ।
ଓ ହୋ, କାଇଁ ମତେ ଟିକେ ପୁରା ପ୍ରୋସେସ୍ ଟିକେ ଚିଙ୍ଗୁଡ଼ି ନଡିଆ ଇଏର କହିଲ, ମୁଁ ଟିକେ କେମିତି ଘରେ କରିବି?
ଆଛା। ମୁଁ କହୁଚି, ସେ ଝୁଙ୍ଗୁଡିକୁ ଭଲସେ କାଟିକି, ଧୋଇକି ଆଣିକି ରଖି ଆଖିକି ତାର ଲୁଣ ହଳଦୀ ସବୁ ଗୋଳେଇକି ଭାଜି ଆଣିବ।
ଆଜି ଆଣିଲା ପ ସେ କଢେଇରେ ଟିକେ ତେଲ ପକେଇକି, ପିଆଜ, ରସୁଣ ଅଦା ସବୁ ଗୋଟେ ଗ୍ରାଇଣ୍ଡିଙ୍ଗ କରିଥିବେ ଆଉ ଖାଲି କଟା ପିଆଜ ଟିକେ କାଟିଥିବେ, କଟା ପିଆଜ ପକେଇକି, କଟା ପିଆଜ ଲାଲ ହେଲା ପର୍ଯ୍ୟନ୍ତ ଟିକେ ଭାଜିକି ପିଆଜ ରସୁଣ ଅଦା ଯୋଉ ଗ୍ରାଇଣ୍ଡିଙ୍ଗ ହେଇକି ଥିବ, ସେଇଟା ଟିକେ ପକେଇବେ ବାକି ସେଇଟା ଟିକେ ମରିଲା ପରେ, ଟମାଟୋ ପକେଇବେ, ଆଉ ଯଉ ମସଲା ମସଲି ଥିବ, ସବୁ ଟିକେ ଟିକେ ହଳଦୀ ଗୁଣ୍ଡ, ଜିରା ଗୁଣ୍ଡ, ଲଙ୍କାଗୁଣ୍ଡ, ଧନିଆଁ ଗୁଣ୍ଡ ଏ ସବୁ ଟିକେ ପକେଇବେ ପକେଇ ସାରିଲା, ଟିକେ ଟିକେ ମସଲା ଟିକେ ଭଲସେ କଷିକି, ତେଲ ବାହାରିଲେ, ନଡିଆ ର ରସ ଟା ପକେଇକି ଭ ଭଲସ ଟିକେ ଫୁଟେଇକି, ପୁଣି ଚିଙ୍ଗୁଡି ପ କି, କଷିଲେ କଷିଲେ କଷିଲେ, ବଢିଆ ହେଇ ମାନେ ଫୁଟ ପୁରା ସେ ଚୁଙ୍ଗୁଡି ହବା ପର୍ଯ୍ୟନ୍ତ, ସିଝିବା ପର୍ଯ୍ୟନ୍ତ କଷିକି ଟିକେ ପାଣି ପକେଇକି ଫୁଟେଇଲେ, ଚୁଙ୍ଗୁଡି ରେସିପି ହେଇଯିବ ଆଉ।
ଓହୋ, ଆଛା ମୁଁ ଗୋଟେ ପ୍ରୋସେସ୍ ଜାଇଚି ଶୁଣିଲ ଏଇଟା, ଏଇଟା କଣ ଏମିତିଆ ନା କଣ କିଛି ଭୁଲ୍, ମୁଁ ଗୋଟେ ପ୍ରସେସ୍ କଣ ଦେଖିଚି, ଏଇ ଯୋଉ ଚୁଙ୍ଗୁଡିକୁ ବଛା ବଛି କରିଦ ବେଶୀ ବଡ ନୁହଁ, ମଝି ମଝିଆ ଚିଙ୍ଗୁଡିକୁ ବଛା ବଛିି ପ୍ରଥମେ କରିଦିଅନ୍ତି, କରିବା ତାପରେ ତାକୁ କଣ? ସେ ଯଉ ଅ ଇଏ ଲୁଣ ଲଙ୍କା ଦି ଭଜା ଭଜି ଆଉ କିଛି କରନ୍ତିନି? ଡାଇରେକ୍ଟ କଣ କହନ୍ତି, ମସଲା ଅଦା ପଦା ପିଆଜ ଦେଇ ସବୁ ଦେଇ ମସଲା କରିକି ସେ ପିଆଜ ରସୁଣ ସବୁ ଦେଇ ମସଲା ଦେବା ପରେ ଚିଙ୍ଗୁଡିକୁ ଖାଲି ଗୋଳେଇ ଦିଅନ୍ତି, ଗୋଳେଇ ଦେବା ପରେ ସେ ଚିଙ୍ଗୁଡିକୁ କଣ କରନ୍ତି ତାକୁ ଏଇ ଯୋଉ ପଇଡ ନୁହଁ, ପଇଡ, ପଇଡରେ ଫାଙ୍କା କରିକି ସେ ପଇଡ ଭିତରେ ସବୁ ଭରନ୍ତି, ଭରିକି ସେଟାକୁ ଏମିତି ସେଇ ଇଏ ଜରିରେ ବନ୍ଦ କରି କି ଅଟାରେ ବନ୍ଦ କରି, ତାକୁ ଚୁଲି ରେ ବସାନ୍ତୁ, ସେଇଠି କଣ ହେଲେ ସେଇଟା ସେମିତିଆ ହିଁ ଲାଗେ ନା ସେ ତା କେମିତି ଅଲଗା, ତମେ
ସେଇ, ସେଇଟା ମୁଁ କେବେ ଖାଇନି କିନ୍ତୁ ମୁଁ ଦେଖିଚି। ସେ ପ୍ରୋସେସ ଟା ମୁଁ କରି ଶିଖିନି, ମୁଁ ଖାଦୁ ନଡିଆରେ ରସ ପ କେକି କରି ଶିଖିଛି ଆଉ, ସେ ପ୍ରୋସେସ୍ ଟା କେମିତି ଲାଗେ ମୁଁ କେବେ ଟେଷ୍ଟ୍ କରିନି।
ମୁଁ କହିଲି ଆଉ ତମର କଣ ଗୋଟେ ସୁତ ଫୁପ୍ତ ଭଲ ବନାନ୍ତି ମୁଁ ଶୁଣିଚି? ସୁପ୍ତ ବନାନ୍ତି? ସୁପ୍ତ କଣ ଗୋଟେ ବନାନ୍
ହଁ ସୁକ୍ ତ ବନାନ୍ତି, ଏଇ ଯୋଉ କଲରା, ଆଳୁ, ବାଇଗଣ, ଛୁଇଁ ସବୁ କାଟିକି ଗୋଟେ ସାଇଡ୍ ରେ ରଖିକି ଭଲସେ ଧୋଇଦେବେ, ଲମ୍ବା ଲମ୍ବା କରିକି କାଟିଥିବେ। କାଟିକି ଧୋଇକି ରଖିଦେବେ, ଗୋଟେ ତା ପାଇଁ ଗୋଟେ ସୋ ଅଲଗା ଅଳ୍ପ ମସଲା କରିଥିବେ ମସଲା କଷିକି ପିଆଜ ପକେଇକି କଞ୍ଚାଲଙ୍କା ପିଆଜ ସବୁ ଭାଜିଲା ପରେ ପସଲା ପକେଇକି କଷିକି ଉ ପରିବା ପକେଇକି କଷିଲା ଭାଜିକି ରଖି ଆଗରୁ ଭାଜିକି ରଖିଥିବେ ସେ ଯୋଉ ବଡି ବଡି କୁ ଭାଜିକି ରଖିଥିଲେ ତାକୁ ପକେଇକି ଏକାଥର ଫୁଟେଇ ଦେଲେ ସୁକ୍ତ ହେଇଯାଏ ଛୁଇ ସେଇଟା ବଢ଼ିଆ ଲାଗେ ଖାଇବା ପାଇଁ
ହ ସୁପ୍ତ ସୁପତ ରେ କଣ ସେ ଯୋଉ ଗୋଟେ ଇଏ ସୁପ୍ତ ପାଇଁ ଅଲଗା କିଛି ସେ ଯୋଉ ସୋରିଷ ଟାଇପ ର ଧଳା ସୋରିଷ ନା କଣ ସେଇଟା ପଡେ ନା ସୁପ୍ତ ଅଲଗା କଣ ଅଛି ମୁଁ ଜାଣିନି।
ସୁକ୍ତ ନାଇଁ ସୁକ୍ତ ର ଗୋଟେ ମସଲା ଥାଏ ଆଉ ତାହାରେ ବେଶୀ କିଛି ମସଲା ପଡେନି ଖାଲି ଯାହା ଇଏ ଟିକେ ନର୍ମଲ ମସଲା ପିଆଜ ପକେଇଲେ ବି ପକେଇବେ ନହେଲେ ବିନା ପିଆଜ ଶୁଣୁ ସେଇଟା ଭଲ ହୁଏ
ଓହୋ ହଁ ହଁ ମୁଁ ଥରେ ମନାେ ଅଛି ମୁଁ ଥରେ ନୂଆ ନୂଆ ବାହାରିଲା ବେଳେ ପୋଟଳରେ ସେମିତି ଆମର ଆମର ସେଇଠି ସୋମବାର ଅ ଏଇ ମଙ୍ଗଳବାର ଗୁରୁବାର ପିଆଜ ରସୁଣ ଖାଆନ୍ତି ତ ମୁଁ ଥରେ ଏମତି ୟୁଟ୍ୟୁବ ରେ ଦେଖିକି ବନେଇ ଥିଲି ସୁପ୍ତା ସେମିତିଆ ହିଁ କଣ ସବୁ ମତେ କଣ ମନେ ପଡୁଛି ଭଲସେ ମନେ ପଡୁନି ଶୁପ୍ତ କୁ ଟିକେ ପାଣି ରେ ଭିଜେଇ ରଖି ଦେଇେଇଥିଲି ସେ ଯୋଉ ଧଳା ଧଳା କୁନି କୁନି ସୋରିଷ ଭଳି ହେଇଥାଏ ତାକୁ ଭିଜେଇ ରଖି ଦେଇେଇଥିଲି ସେଠୁ ଅ ପୋଟଳକୁ ଭଲସେ ଛଣାଛଣି କରିକି ଅ ତାପରେ ସେଇଥିରେ ସବୁ ଆଗ ମ ଇଏ ଦେ ମସଲା ପକେଇଥିଲି ବଧେ ମସଲା ପକେଇକ ପୋଟଳ ଦେଇଥିଲେ ତାପରେ ସୁପ୍ତ ଟା ପକେଇକି ସେଇଟା ପୁରା ଘାଣ୍ଟିକି ପୁରା ସିଝିବାକୁ ଛାଇଁଲେ ସେ କିନ୍ତୁ ଭଲ ଲାଗିଲା ମୋ ସ୍ଵାମୀ ତ କହିଥିଲେ କାଇହିଁ ପୁରା ମନ୍ଦିର ଖାଇବା ଭଳି ଲାଗୁଛି ସେଇ ଥରେ ଟ୍ରାଏ କରିଥିଲେ ଆଉ କେବେ ଟ୍ରାଏ କରିନି କିନ୍ତୁ ମୁଁ ଶୁଣିଛି ସେପଟେ ଏବେ ସେଇ ତୁମ ଏରିଆରେ ଫୁପ୍ତ ଫୁପ୍ତ ଭଲ ହୁଏ ଆଉ ଗୋଟେ ଗୋଟେ କଣ? ତମର ସେଇଠି ସେ ଆମ୍ବ ଚ ଚଟଣୀ କୁ ପ୍ଲାଷ୍ଟିକ ଚଟଣି କୁହନ୍ତି ନା କଣ କୁହନ୍ତି?
ନା ଆମର ତ ଆମ୍ବ ଚଟଣୀ କେବେ ଖାଇନୁ କରିକି ଆମେ ଜାଣିନୁ ଉ କିନ୍ତୁ ଏ ଯୋଉ ସୁକ୍ତ କଥା ଟା କହିଲେ ସୁକ୍ତରେ ସେ ଗୋଟେ ପସ୍ତ ପସ୍ତ ଭଳିଆ ଯୋଉ କଖାରୁ ମଞ୍ଜି ଭଳିଆ ଗୋଟେ ପସ୍ତ ଅଛି ସେ ସେ ପସ୍ତକୁ ଆଣିକି କାଜୁ ସହିତ ମିଶେଇକି ବତୁରେଇକି ବାଟିକି ଉଁ ସେ ତରକାରୀ ଟା ରାନ୍ଧିଲ ଆହୁରି ଟେଷ୍ଟ ଲାଗେ।
ହୁଁ ହୁଁ ହୁଁ ଆଚ୍ଛା। ଆଉ କଣ ସେଇଆା ଆଉ ଆଉ କଣ ସବୁ ତମେ ଜାଣିଛ?
ଆଉ କଣ ମୁଁ କହିବାକୁ ଗଲେ ଚିକେନ ଜାଣିଛି ଆଉ ମାଛ ତରକାରୀ ଏ ଅଣ୍ଡା ତରକାର ତରକାରୀ ସବୁ ଉ ପିଠା ପଣା ଜାଣିଛି ଆଉ
ହୁଁ ହୁଁ।
ହୁଁ ଆଉ ଆପଣ କଣ ଖାଇଲେ?
ଆମର ଆଜି ହେଇ ଥିଲା ଏଇ ଭାତ ଡାଲି ଟିକେ କରିଥିଲୁ ବାଇଗଣ ଗୁଟା କରିଥିଲୁ ଆଉ ଆଉ କଣ ସେ ବଡି ମୁଁ ଆଣିଥିଲି ସେ ବଡି ଘରୁ ଆଣିଥିଲି ତା ବଡ଼ି ଚୁରି ଦେଇଥିଲେ ଯେ ଆଜି ପଖାଳ ଖାଇ ବହାରୁଥିଲି କାହିଁକି ସେମିତି ଖରା ହେଇନଥିଲା। ହେଲେ ଆଉ ଖରା ତ ଏତେ ହେଇନି ଆଉ କାହିଁ ପଖାଳ ପଖାଳ ଖାଇବେ ଡାଲି ଥିଲା ଡାଲି ବନେଇ ଦେଇଥିଲି। ଖାଇଲି ମୋର କଣ ସିଏ? ପଖାଳ ଇଚ୍ଛା ଅଛି ଟିକେ ଦହି ନଥିଲେ ମୁଁ ଖାଇପାରେନି ସେଇଥିପାଇଁ ଆଜି ଆଉ ପ ସକାଳ ଖାଇନୁ ଆଜି ଆଜି କଣ ମେଘୁଆ କରିଛି ବର୍ଷା ଫର୍ଷା ହବ ନା କଣ? ସେଇଥିପାଇଁ ଆଜି ସେ ବାଇଗଣ ମତେ ଟିକେ ସେ କଣ ବାଇଗଣ ଗୋଲିଆ ଗୋଲିଆ କାଟି ସେ ଯୋଉ ଜିରା ଦେଇକି ଖାଲି ହଳଦୀ ମାନେ ହଳଦୀ ଲଙ୍କାଗୁଣ୍ଡ ଦେଇକି ଲୁଣ ଦେଇକି ଖାଲି ଭିଜେଇ ରଖି ଦେଇଥାନ୍ତି। ତାପରେ ତାକୁ ଖାଲି ଜିରାରେ ତେଲରେ ଜିରାରେ ପକେଇ ଭାଜନ୍ତି। ମୁଁ ସେ ବାଇଗଣଟା ଭାରି ପସନ୍ଦ ମୋର କଣ ମାନେ ମୋର ଗୋଟେ ବେ ଛୋଟବେଳୁ ବେଙ୍ଗଳୀ ସାଙ୍ଗ ଜଣେ ଥିଲା ତ ମୁଁ ତା ପାଖରେ ସବୁବେଳେ ଖାଇ ମୋର ସେ ବେଷ୍ଟ ଫ୍ରେଣ୍ଡ ତା ପାଖେ ଖାଇକି ମୋର ସେଇ ଯୋଉ ଭାଇ ଜଣା ରେସିପି ଟା ମୋର ଭାରି ପସନ୍ଦ ତ ସେମିତି ହେଇକିି ମତେ ଭଲ ଲାଗେ ତ ମୁଁ ସେଥିପାଇଁ ସେ ବାଇଗଣ କିଛି କେତେବେଳେ ସମୟ ନ ପାଇଲେ ବାଇଗଣକୁ ଗୋଲ ଗୋଲ କାଟି ସେମ୍ ଏମିତିଆ ହଳଦୀ ଲଙ୍କାଗୁଣ୍ଡ ଲୁଣ ଦେଇକି ଭିଜେଇ ଦେଇଥାଏ ତାକୁ କଣ କରେ ଏଇ ତେଲରେ ଭାଜି ଦେଇ ଇଏ କରିଦିଏ। ମତେ ସେଇଟା ଭାରି ପସନ୍ଦ ସେଇଆ ସବୁ ଖାଇଥିଲି ଆଉ ଝିଅ ତ ଆମର ଭାତ ଟିକେ ଡାଲି ଟିକେ ସେ ଆଳୁ ଇଏ ହେଇଥିଲା ଖାଇଦେଲା। ଏମିିତି ଆଉ ଆଉ ତମ ମା ଭଲ ଅଛନ୍ତି ନା ଘରେ ସବୁ ଭଲ ଅଛନ୍ତି?
ହଁ ମୁ ଘରେ ସବୁ ଭଲ ଅଛନ୍ତି। ଆଉ ଆପଣ ଅଫିସ କେତେବେଳେ ଯାଉଛନ୍ତି କଣ ଅଫିସ ରୁ ଆସିିକି କଣ କରି ଖାଉଛନ୍ତି ନା କଣ ଝିଅକୁ କେମିତି ସାଙ୍ଗ
ହଁ ହଉ ମୁଁ ପରେ କଥା ହେବି ମୁଁ ଏବେ ରଖୁଛି ଟିକେ ମୋର ଗୋଟେ କଲ୍ ଆସି